ଆଜ୍ଞା ମ୍ୟାଡ଼ାମ ନମସ୍କାର।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାାମ ନମସ୍କାର ମ୍ୟାଡ଼ାାମ।
ନମସ୍କାର ନମସ୍କାର ସାର୍ କଣ କରୁଛନ୍ତି?
ଏଇ ବସିଥିଲି ମ୍ୟାଡ଼ାମ ଆଉ ଆପଣ କଣ କରୁଛନ୍ତି?
ହଁ ମୁଁ ବି ବସିଥିଲି ବହୁତ ଗରମ ହଉଛି।
ହୁଁ। ଆମର ଯେମିତି ଆପଣ କଣ ଆପଣ କଣ କରୁ କରୁଛନ୍ତି ଆପଣଙ୍କର ସେମିତି କଣ କରୁଛନ୍ତି ନା ମାନେ ଆପଣଙ୍କର ସେପଟ ସାଇଟ ର ଭାଷା ଟା ଶୁଣିବାକୁ ଭାରି ମିଠା ଲାଗେ ଭଲ ଲାଗେ।
ନାଁ ଆପଣ କହିବା ଅନୁସାରେ ନା ସେମତି ନାଇଁ। ଆମ ଏପଟେ ଆମର ଗୋଟେ ଅଲଗା ଲାଙ୍ଗୁଏଜ୍।
ନାଇଁ ନା ସେଇଟା ଭଲ ଲାଗେ। ଆକ୍ଚୁଆଲି ମୁଁ ସେଇଟା ଯଦି କହିବାକୁ ଦେଖିବା ଆମର ଓଡିଶାରେ ଆମର ଯଦି ଭାଷାଗତ ବିଷୟରେ ଆଜି ଆମେ ଡିସ୍କସନ କରୁଚନ୍ତି ତାହେଲେ ଆମେ ଜାଣିବା କି ଓଡିଶାର ଜାଗା ଜାଗା ନେଇକି ଭାଷା ବଦଳିଥାଏ। ଯୋଉଟା କି କୁହନ୍ତି ବୋଲି ଭାଷା ତ ଗୋଟିଏ ଥାଏ କିନ୍ତୁ କଥା କହିବାର ଶୈଳୀ ଏଇଟା।
ଶୈଳୀ ଟା ଅଲଗା ଅଲଗା ଥାଏ।
ଥାଏ ତ ସେଇଟା ଯଦି ଆମେ ଦେଖିବା ଆପଣଙ୍କର ସୁନ୍ଦରଗଡ, ବରଗଡ ଆପଣଙ୍କର ବଲାଙ୍ଗୀରି ସାଇଟ୍ ର ଭାଷା ଟା ଭାରି ମଧୁର ଥାଏ। ମିଠା ଭାଷା ଥାଏ। ଯୋଉଟା ଶୁଣିବାକୁ ଭାରି ଖୁସି ଲାଗେ।
ମାନେ ଆମ ଭାଷାାରେ ନା ସବୁ ସବୁ ଟିକେ ଟିକେ ମାନେ ମିଶିକି କି ରହିଚି ସବୁ ସ-ସ-ହଁ ସବୁ ମିଶିକି ଥାଏ, ହଁ କହିବାକୁ ଗଲେ ହଁ, ହଁ ଏବେ ଏବେ ଆପଣ ମୋତେ ପଚାରିଲେ କଣ କରଛନ୍ତି ତ ନା ଆମ ବୋଲପୁରୀ ଲାଙ୍ଗୁଏଜ୍ ରେ କହିବାକୁ ଗଲେ କାଣା କରୁଛ। ଖାଇଲ କି କହିବାଟା ନାଇଁ ଖାଇଲ ନକେଁ ମାନେ ସେମିତି ସବୁ ଆଉ ହଉ ହଉ ମାନେ ଗୋଟେ ଶୁଣିଲେ ଗୋଟେ ବ ଢିଆ ଲାଗେ।
ଆଚ୍ଛା ହଁ ସେଇଟା ଗୋଟେ ମାନେ ଗୋଟେ ତା ଭି ତରେ ଗୋଟେ ମାନେ ସ୍ନେହ ମମତା ଭରା ଯେମ
ହଁ, ହଁ, ହଁ ମୁଁ ଯେତେବେଲେ ପ୍ଲସ୍ ଟୁ ଟାଇମ୍ ରେ କଲେଜ୍ ରେ ଥିଲି ସେତେବେଲେ ମାନେ ମୁଁ ରାୟଗଡ଼ା ଡିଷ୍ଟ୍ରିକ୍ଟରେ ପଢ଼ୁଥିଲି ତ ସେ ସମୟର କଥା ଏ ନାଇଁ ଯେତେଲେ ମୋସ ମୁଁ ଆମ ସାଇ ରେ ମୁଁ ସେତେବେଲେ ମାନେ ଓଡିଆ ଠିକ ସେ ଜାଣନଥିଲି ଏବେ ବି ଟିକେ ଟିକ ଭୁଲ ହଉ ତ ବୋଧେ
ହଁ ନା ନା ଠିକ ଠିକ ଆପଣଙ୍କର ଓଡିଆ ଭାଷା ଠିକ ଅଛି, ଯେହେତୁ ଆପଣ ପାଠ ପଢା ପିଲା ସବୁ ଜିନିଷ ଆପଣ ଜାଣିଚନ୍ତି। ପାଠ ବି ଠିକ ସେ ପଢିଚନ୍ତି, କିନ୍ତୁ ଭାଷାଟାର ବୋଲିଟା କେବଳ ଚେଞ୍ଜ୍ ଆପଣଙ୍କର, ବୋଲିଟା କେବଳ ମାନେ ଯୋଉ କଥା କହିବାର ଶୈଳୀ ଟା କେବଳ
ହଁ, ହଁ, ହଁ ଆଜ୍ଞା ବୁଝିପାର
ଅଛନ୍ତି ଆମ ସାର୍ ମାନେ ଆ ଆପଣଙ୍କ ସେପଟରୁ ଅଛନ୍ତି ମୋଯ ଚିହ୍ନା ସ ସାର୍ ମାନେ ଅଛନ୍ତି ମୁଁ ତାଙ୍କ କଥା ଶୁଣେ ଆଉ ତାଙ୍କ ସହିତ ଟାଲି କରିପାରେ। ଆଉ ସେ ଯୋଉ ତାଙ୍କ ମ୍ୟାଡାମ୍ ମାନେ ତାଙ୍କ ସହିତ କେତେବେଳେ କଥା ହେଲେ ନା ତ ସାମ୍ନାରୁ ମୁଁ ପୁରା ଜାଣିଦିଏ। ତ ସେମିତି ତାଙ୍କ କଥାବାର୍ତ୍ତା ପୁରା ଆପଣଙ୍କ ସହିତ ମିଶିଯାଏ। ପୁରା ମୁଁ ସେଥିପାଇଁ
ହୁଁ ଆଜ୍ଞା ଆଜ୍ଞା ବୁଝିପାରୁଛି ହେଲେ ମୁଁ ଯେତେବେଳେ ମୁଁ ପ୍ଲସ୍ ଟୁ ପଢୁଥିଲି ସେତ୍ ସେତେବେଲେ ମୁଁ ମତେ ମାନେ ଓଡିଆ କଣ ମାନେ ମୁଁ ଏମତି ଜାଣିନଥିଲି ଯେ ନାଇଁ ଅଲଗା କିଛି ଆଉ ଶବ୍ଦ ଅଛି ମାନେ ଲାଙ୍ଗୁଏଜ୍। ଇଅଛି ସେମିତି ଭାଷା ଅଛି ସେ ମାନେ ରାୟଗଡା ସାଇଡରେ ଏମତି ହୁଏ କି ଯୋଉ ଏମିତି ପୁରା ଖାଣ୍ଡି ଓଡିଆ ଏବେ ଯେମିତି ଆମେ କଥା ହଉଛେ ସେମିତି କଥା ହୁଅନ୍ତି, ତ ସେ ସାଇଡ୍ ମୋ ଭାଷା ଶୁଣିକି ମୁଁ ଆଶ୍ଚର୍ଯ୍ୟ ହେ ଥିଲି ଫାଷ୍ଟ୍ ଏଇଟା କେମିତି କଥା ହଉଛନ୍ତି ବିଇଇ ସେମିତି।
ପୁରା ଏମିତି ଆମ ଭଳିଆ କହିବାକୁ ଶିଖିଲି ଆପଣଙ୍କୁ କଷ୍ଟ ହେଇଥିବ।
କଷ୍ଟ ତ ନାଇଁ ବୁଝିପାରୁଥିଲି ହେଲେ ମୋର ଯେମିତି ସାଙ୍ଗଯାକ ଥିଲେ ସମସ୍ତେ ମୋ ଭାଷା ଶିଖିବେ ଆମ ସମସ୍ତେ ତମ ଭାଷା କଥା ହଅ ମୋତେ ଭଲ ଲାଗେ ତମ ଭାଷାରେ କଥା ହଉ ଭଲ ଲାଗେ ମାନେ ମୁଁ ତାଙ୍କ ସହିତ ପ୍ରାୟ ଏମିତି ନର୍ମାଲ ଓଡ଼ିଆରେ କଥା ହିଁ ହୁଏ ଉଁ। ନାଇଁ ସେମାନେ କହନ୍ତି ନା ତୁ ନର୍ମାଲ କଥା ହଉନା ତୁ ବଲାଙ୍ଗୀର ଲାଙ୍ଗୁଏଜରେ କଥା ହଅ ସମ୍ବଲପୁରୀରେ କଥା ହଅ ତ ଗୋଟେ ସାଙ୍ଗ ମତେ ପଚାରିଥିଲା ମୁଁ ନୂଆ ନୂଆ ଯାଇଥିଲି ଯେତେଳେ କଲେଜକୁ ତମର କୋଉ ଲାଙ୍ଗୁଏଜରେ କଥା ହଉଛ କହିଲି ମୁଁ ଓଡିଆରେ କଥା ହଉଛି ମୁଁ ମୁଁ ଜାଣିନଥିଲି ଯେ ନାଇଁ ସମ୍ବଲପୁରୀ ବି କିଛି ଲାଙ୍ଗୁଏଜ୍ ମାନେଏଏ ହଁ ହଁହଁ ମାନେ ଦଶ୍ ପଢ଼ିକି ଯେ ପ୍ଲସ୍ ଟୁଉଉ ମାନେ ବାରରେ ପଢୁଥିଲେ ସେ ସମୟର କ୍ ଥା
ହଁ ହଁ ହଁ ବଝିଲି।
ମାନେ ବାହାର୍ ଫାଷ୍ଟ୍ ଟାଇମ୍ ବାହାରେ ରହିବା ମାନେ ଘରୁ ଘରଠୁ ଦୂରକୁ ଯିବା ହେଲା ମାନେ ଅ ଅ ମାନେ ନିଜ ଜିଲ୍ଲାକୁ ଛାଡିକି ଅଲଗା ଜିଲ୍ଲାକୁ ଯିବାଟା ସେଟା ମୋର ପ୍ରଥମ ଥର ଥିଲା ତ ସେତେବେଳେ ମୋର ଗୋଟେ ସାଙ୍ଗ ପଚାରିଥିଲା, ଏଇଟା କୋଉ ଶବ୍ଦ ମାନେ କୋଉ ଭାଷ୍ ନା ଏଇଟା ଓଡିଆ ଆଉ ଆମେ ତ ଓଡିଆରେ କଥା ହଉଛୁ ତମର କି ସଉଗଲ ନାଇଁ ଏଇଟା ଓଡିଆ ହିଁ କହିଥିଲୁ ମୁଁ ମୋର ମନେ ଅଛି ସେ ଜିନିଷ, ‌ ହ୍ୟାଲୋ କୁହନ୍ତୁ ଆଜ୍ଞା। ହ୍ୟାଲୋ ହ୍ୟାଲୋ ଶୁଭୁଛି ନା ନାହି ଆଜ୍ଞା? ହଁ ଶୁଭୁ ଛି ନା ନାଇଁ?
ଆଜ୍ଞା ଆଜ୍ଞା ବହୁତ ଭଲ ଶୁଭୁଛି ଆପଣଙ୍କ ଆୱାଜ ବହୁତ୍ ସୁନ୍ଦର ଆସୁଛି କୁହନ୍ତୁ।
ହୁଁ ସେମିତି ଥିଲା ତାପରେ ପରେ ମୁଁ ଜାଣିବାକୁ ଗଲି ନା ଆମେ ଯୋଉ ଲାଙ୍ଗୁଏଜ୍ ଆମେ ଯୋଉ ଭାଷାରେ କଥା ହଉଛେ ସେଇଟା ହେଲା ସମ୍ବଲପୁରୀ ଲାଙ୍ଗୁଏଜ୍ ମାନେ ପଶ୍ ସେମ୍ ଓଡିଶାର ଭାଷା ବୋଲି ମତେ ମନେ ପଡିଲା ସେ ଜିନିଷ ହୁଁ। ୟେସ୍। ସେତେଲେ ମୁଁ ଜାଣିଲି। କୁହନ୍ତି ଆମର ଗୋଟେ ଆଉ ଆମ ତ ଆମ ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ସେମିତି କିଛି ପର୍ଟିକୁଲାର ମାନେ ଗୋଟେ ଭାଷାକୁ ନେଇକି ନାଇଁ ଯେ ନା ଆମ ଆଦିବାସୀକୁ ନେଇ ଗୋଟେ ଭାଷା ସେମିତି କିଛି ନାଇଁ ହେଲେ ଯୋଉ କଳାହାଣ୍ଡି ସାଇଡ୍ ଆପଣ ଶୁଣିଥିବେ ଯୋଉ ଜାଗା ଚୁ ସେ ଯୋଉ ବେଦାନ୍ତଅଅ ଅ ଅଛି ଯୋଉ ସେ ଜାଗା ଶୁଣିଥିବେ, ହଁ ସେ ସାଇଡରେ ଯୋଉଉଉ ଡଙ୍ଗରିଆ କନ୍ଧଯାକ ଥାନ୍ତି ମାନେ ସେମାନଙ୍କର ଗୋଟେ ଭାଷା ସେଇ ମାନେ କୁଇ ଭାଷା ବୋଲି କହନ୍ତି ସେଇଟା ଜାଣିଛି। ସଜନା ତ ଯେମିତି ମୋର କେତେ ସାଙ୍ଗ ଥିଲେ ସେ ପାଖ ଖଟୁ ମାନେ କଳାହାଣ୍ଡିର ଯୋଉ ବେଦାନ୍ତ ଲାଇ ଲାଞ୍ଜିିକର ଲାଗିକି ଅଛି ତ
ଢଙ୍ଗିଆ କମ୍ୟୁନିଟିର ସେଇ ଯୋଉ ଯଉ ଆମେ ତ ପାଠ ପଢନ୍ତି ସେତେବେଳେ କଥା ଥିଲା କି ଯୋଉ ଶବରି ଥିଲେ ନା ଯିଏ କୃଷ୍ଣ ନା କଣ ରାମଙ୍କୁ ଯିଏ ଥିଲେ ଏ ଶବରୀ ଯୋଉ ଦେଇଥିଲେ ସିଏ ବି ସେ ଡଙ୍ଗରୀ କମ୍ୟୁନିଟିର ଥିଲେ।
ଆଜ୍ଞା ଆଜ୍ଞା ହଁ। ହଁ ହଁ ହଁ ସେମିତି ମାନେ ମାନେ ସତ କହିବାକୁ ଗଲେ ଏ-ଏ ମୋତେ ଆମ ଏ ଏ ସାଇ ଏ ମାନେ ଏ ଏ ଜାଗା ଏ ସାଇଡ଼୍ ଅପେକ୍ଷା ମୋତେ ସେ ସାଇଡ଼୍ ଭଲ ଲାଗେ କାହିଁକିନା ସିଆଡେ ଗୋଟେ ତମେ ଯେମିତି ଯେମିତିରେ ବି ଯାଅ ତମକୁ ମାନେ ସ୍ନେହ ଆଦର କରିବେ ମାନେ ଏମିତି ହ୍ୟୁମାନିଟି ଯୋଉ ମିଶା ମିିଶି କରିବା ତାଙ୍କ ତାଙ୍କେ ସ୍ନେହ ଦେବାଟା ମାନେ ଯେମିତି ମୋ ହଷ୍ଟ
ତାଙ୍କର କାହିଁକି ସେମାନେ ଯେହେତୁ ପ୍ରକୃତି ସହିତ ମିଳିମିଶିକି ରହିଛନ୍ତି। ତାଙ୍କର ହଁ ବୁଝି ହଁ ତାଙ୍କର ସ୍ନେହ ଆଉ ଲୋକଙ୍କ ପ୍ରତି ମମତା ଟା ଅଲଗା ପ୍ରକାର ଆମ ସାଧାରଣ ସହ ଘର ଲୋକମାନଙ୍କର କଣ ମନ ଭିତରେ ସେତିକି ସ୍ନେହ ମମତା ନ ଥାଏ
ମାନେ ଘୃଣା ଭାବ, ଅହଂଙ୍କାର ଆମ ଆମର ଯୋଉ ଏମିତି ସହରରେ ରହିବା ଲୋକଙ୍କୁ ଯେମିତି ଘୃଣା ଭାବ ଆସେ, ଅହଂଙ୍କାର ଆସେ। ତାଙ୍କ ମନରେ ସେମିତି କିଛି ନାହିଁ। ମାନେ ଜଣକୁ ନେଇକି ହଁ ନିଆରା ଭାବ। ପରେ ଦେଖ୍ ଦେଖିବା, କଥାବାର୍ତ୍ତା ହେବା ସେମିତି ମୁଁ ଯେତେବେଳେ ପ୍ଲସ୍ ଟୁ ପଢୁଥିଲି ମଲେ ଘରଠୁ ବହୁତ ଦୂରରେ ଥିଲି ତ ମତେ ଘରେ ମା ମାସ ଗୋଟେ ମାସକୁ ଥରେ ଦେଖେ କରିବାକୁ ଯାଆନ୍ତି। ଆଉ ପ୍ଲସ୍ ଟୁ ତ ଲ୍ ଜାଣିଛନ୍ତି ଆପ ବଣମ୍ ତ ସେ ଜୀବନଟା କେମିତି ଥିବ ମାନେ ପାଠ୍
ବିସ୍ତରେ ରହିବେ ହଁ।
ତ ସେତେବେଲେ ଘରକୁ ମୁଁ ପ୍ରାୟ ଆସୁନଥିଲି। ଖାଲି ଯେମିତି ଆମର ବଡ ନୂଆ ଖାଇ ହୁଏ ସେତେବେଲେ ଘରକୁ ଆସିଥିଲେ। ତ ସେଇ ସମୟର କଥା ମତେ ଘରେ ଦେଖିବାକୁ ଯାଉଥିଲେ। ବାପା, ମା, ଭାଇ ସମସ୍ତେ ଦେଖିବାକୁ ଯାଉଥିଲେ। ଗୋଟେ ସମୟ ଟ୍ରେନରେ ଯାଇ ଯାଉଥିଲେ ତ ସେଇ ସମୟରେ ମୋର ଯେତେ ସାଙ୍ଗ ଥିବେ ସମସ୍ତେ ଘରେ କଥା ହେବାକୁ ଆସନ୍। ସେ ସେ ଗୋଟେ ଦୃଶ୍ୟ ନା ମୋ ମନକୁ ପୁରା ସବିଲେ କିଣିନିଏ। ନେ ସେପଟରେ ମୋ ଝିଅ ସାଙ୍ଗ ଯାକ ଆସିଲେ ମୋ ମା କୁ ପ୍ରଣାମ କରିବି ମା ପ୍ରଣାମ କେମିତି ଅଛନ୍ତି। କଣ? ଅଛନ୍ତି ଭଲ ଅଛ କି ନାହିଁ? ଆଉ ଯଦି ମୋ ଭାଇ କେବେ ଯାଇନଥିବ ତ ସେଟା ପଚାରିବି ଯେ ମା ଭାଇ କଣ ପାଇଁ ଆସିନି। ମାନେ ସେ ଜିନିଷ ଗୋଟେ ଓ ପୁରା ମନକୁ ମୋହିନିଏ ସେ ଯେ ଜିନିଷ ଯାକ ମାନେ ତାଙ୍କ କଥା ଏମିତି ମିଠା ସେ ମନ୍ ମୋ ବାପା ମାଙ୍କୁ ବି ନିଜ ବାପା ମା ପରି ଯୋଉ ଭେଦଭାବ ନାହିଁ ସେମିତି କିଛି ନାହିଁ ସେ ଜିନିଷ ବହୁତ ଭଲ ଲାଗେ ସେପଟର
ହଁ
ହୁଁ କହ ହଁ ହଁ ମାନେ ତାଙ୍କ ଯୋଉ ପ୍ର ତି ସହିତ ମିଶି ଆସିଛନ୍ତି। ସେ ଜିନିଷ ହେଲା ସେ ସବୁ ମାନେ କାହାକୁ କେମିତି କଣ କହିଲେ ଦୁଃଖ ହ ହବ ସେମିତି କିଛି ନାହିଁ। କୁହ ଆଉ କଣ?
ଆଉ କଣ କୁହନ୍ତୁ ଆଉ ବାକି କି? ଏଇ କେମିତି କଣ ଆପଣଙ୍କର ଆଉ ଜୀବନରେ କଣ ଭବିଷ୍ୟତ ପ୍ଲାନ ରଖିଛନ୍ତି କଣ କେମିତି କଣ?
ମାନେ ଜୀବନରେ ଆଜିକାଲି ଯଉ ଯୋଉ କମ୍ପିଟିସନ ଚାଲିଛି ସେଠିମାନେ ଏମିତି ମାନେ ନିଜ ମନକୁ ଭାବିବାକୁ ପଡେ ଯେ ନା ଆମକୁ କୁହ ଗୋଟେ କିଛି ଗୋଟେ ଚାକିରି ମାନେ ସରକାରୀ ଚାକିରୀ ଯୋଉଟା ବି ହେଲେ ମିଳିଗଲେ ଚଳିବ। ମାନେ ଏମିତି ନାହିଁ ଯେ ନା ମୋର ଗୋଟେ ଇଚ୍ଛା ଅଛି କି ନାଇ ମୋତେ ପର୍ଟିକୁଲାରଲି ନେଇକି ସେ ମାନେ ସେ ଜିନିଷ ହିଁ ଦରକାର ସେମିତି ଆଉ ମନରେ ରଖ ମାନେ ଯେ ଯେବେ ଜୀବନ ଟା ଯେବେ ଯେତେ ବଡ ବଡ ମାନେ ଆମେ ଯେବେ ବଡ ବଡ ହେଇ ଯାଏ ସେତେବେଳେ ଆମ ମାନେ ଯୋଉଟା ଆମେ ଚାହୁଁ ସେ ଜିନିଷ ନ ମିଳିଲେ ବି ଚଳିବ ପରା ହେଇଯାଏ ଆମ ଜୀବନ ଟା ବୁଝିପାରୁଛନ୍ତି ଆପଣ। ହୁଁ ହୁଁ ହୁଁ। ସେମିତି ଆପଣଙ୍କ ଲାଇଫରେ ସେମିତି ହେଇଛି ମାନେ ଜୋରିରେ ସନାଇ ମନି ତ ହଁ ଥାଉ ନମିଲ ମାନେ ଜିତ କହ ମାନେ ଯେତେ ଯେମିତି ବଡ ହେଇଯାଏ ନା ଜିତ ମଧ୍ୟ ସେମିତି ଆମର କମି କମିଯାଏ ବୁଝି ଛନ୍ତି
ସେଇଟା କଥା କହୁଛନ୍ତି କେମିତି ଯେତେବେଳେ ଆମର ଜୀବନରେ ମ୍ୟାଚୁରିଟି ଆସିଯାଏ ନା ଧୀରେ ଧୀରେ ତ ଛୋଟ ବେଳେ ଯେମିତି ଆମେ ଜିଦ୍ କରୁଥିଲେ ଆମେ ସେଇଟା ଜିଦ୍ ପରିବର୍ତ୍ତେ ଆଡଜଷ୍ଟ କରିବା ଶିଖିଯାନ୍ତି।
ଏନା ଜୀବନରେ ସବୁ କିଛି ନ ମିିଳିବାଟା ବି ବହୁତ ଭଲ ପ
ହଁ ହଁ ହଁ ହଁ ବହୁତ ଭଲ କଥାଟେ କହିଲେ ଏକଦମ୍ ମନକୁ ଛୁଇଁଲା ମୋର ହଁ
ଯୋଉ ଜିନିଷ ହେଲେ ଆମେ ଯେମିତି ବି ଛୋଟ ଥିଲୁ ଯେ ନାଇଁ ଆମକୁ ଖେଲଣା ମାନେ କଣ ଗୋଟେ ଦେଖିଲେ ଗୋଟେ ଗୋଟେ କଣ୍ଢେଇ ଦେଖିଲି ନାଇଟ୍ ଏଟା ଦରକାର ମାନେ ଦରକାର ଯେମିତି ଜିଦ୍ କରୁଥାଏ ସେମିତି ଜିଦ୍ ନହେଲେ ବି ହଁ ନାଇଁ ଏଇ ଜିନିଷ ମିଳିଲେ ବି ହଁ ଆଡ଼ଜଷ୍ଟ କରିଦବା ମିଲେ ବି ଖୁସି ନ ମିଲେ ବି ଖୁସି ସେମିତି ହେଇଯାଏ ଆମ
ସେଟା ବୟସ ସହିତ ଯେମିତି ବୟସ ବଢି ବଢି
ହଁ ବୟସ ସହିତ ଆମର ସବୁ କିଛି ଚେଞ୍ଜ୍ ହେଇଯାଏ, ହଉ ହେଲେ ସାର୍
ଆଜ୍ଞା, ଆଜ୍ଞା, ଆଜ୍ଞା ନମସ୍କାର, ହଁ ନା ମୋର ହେଇଗଲାଣି ଆଉ ଆ ଆପଣଙ୍କର ଯଦି ଅଛି କରନ୍ତୁ।
ଆଜ୍ଞା କରୁଚି ଆଜ୍ଞା, ହଁ ରଖୁଛି, ଧନ୍ୟବାଦ ହୁଁ।